ହାଲୋ
ଆଜ୍ଞା ନମସ୍କାର ହାଲୋ
ହାଲୋ
ଆଜ୍ଞା ଆବାଜ ଆସୁଛି?
ହଁ କୁହନ୍ତୁ ଆପଣ।
ଆଉ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି। ଆଉ ଆପଣଙ୍କ ତ ପାଗ କେମିତି ବର୍ଷା ହଉଛି?
ହଁ ପାଗ ଏଇଚି ବର୍ଷା ପାଗ ତ ଦେଇଛି। ଆପଣ ଆଡେ ପାଗ କେମିତି?
ବର୍ଷା ଚାଲିଛି ଟିକେ ହେଇଉଛି। ତ ମୋୖସୁମି।
ଆଉ ଆପଣ ଭଲ ଅଛନ୍ତି?
ଆଜ୍ଞା ହେଇନି, ରୋଷେଇ ସରିଲାଣି? ହାଲୋ।
ହାଲୋ। ହାଲୋ।
ହାଲୋ।
ହୁଁ, ମୁଁ କହିଲି ରୋଷେଇ ହେଇକା ସରିଲାଣି?
ହଁ, ରୋଷେଇ ଚାଲିଚି।
ଆଜି କଣ ବନଉଚନ୍ତି?
ଆଜ୍ଞା।
ମୁଁ କହିଲି ଆଜି କଣ ବନଉଚନ୍ତି?
ଆପଣଙ୍କ ଆଡେ ପାଗ କେମିତିଆ?
ବର୍ଷା ହଉଚି, ତାପରେ କେତେବେଳେ ଟିକେ ଫାଙ୍କା କରୁଚି।
ହାଲୋ।
ଆଜ୍ଞା।
କୁହନ୍ତୁ?
ମୁଁ କହିଲି ଆଉ, ଏଇ ବର୍ଷା ପାଗରେ କଣ ସବୁ ଚାଲିଚି?
କଣ କହିଲେ?
ମୁଁ କହିଲି ବର୍ଷା ପାଗରେ କଣ ସବୁ ବନେଇଚନ୍ତି?
ହାଲୋ।
ଭାଇ ସେଇଟା କ୍ଲ୍କିଅର ଆସୁନିକି?
ହଁ, ଆପଣଙ୍କ ଟାୱାର ପାଉନି କି?
ହଁ, ଆମର ଅ ଟାୱାର ଅଛି ତ।
ହୁଁ।
ଏବେ ଶୁବା ଯାଉଚି?
ହଁ, ଶୁଭା ଆଉଛି।
ହଁ, ମୁଁ କଇଲି ବର୍ଷା ପାଗରେ କଣ ସବୁ ରୋଷେଇ କରୁଚନ୍ତି?
ଏଇ ଭାତ, ଚିକେନ ଆଉ କଣ? ଆପଣଙ୍କର?
ଆମର ତ ଆଜି ଶୁକ୍ରବାର, ମା ସନ୍ତୋଷୀଙ୍କର ସବୁ ପୂଜାପାଠ ହୁଏ ତ, ଆଉ ସବୁ ନିରାମିଷ ରୁଟି, ଚଣା ଡାଲି ଆପଣ ଜାଣିଛନ୍ତି?
ହାଲୋ।
ହାଲୋ।
ବୋଧେ ମୋର ଆୱଜ ଟା କ୍ଲିୟର ଆସୁନି?
କାର ଆପଣଙ୍କର, ଆପଣଙ୍କର କ୍ଲିୟର ଆସୁନି?
ଆସୁଛି, ଆପଣଙ୍କୁ ଶୁଭା ଯାଉଛି?
ହଁ, ଆପଣଙ୍କର ଆସୁଛି ଯେ, ଟିକେ ଟିକେ ଲାଖୁଛି ଆଉ।
ହଁ, ଏଇ ପାଗଟା ଟିକେ ଖରାପ ଅଛି ତ।
ହଁ, ଏଇ ପାଗ ଟା ଟିକେ ଖରା, ବର୍ଷା ଏମତି ରହୁଛି ଆଉ।
ହୁଁ, ଏମିତିରେ ତ ପୁଣି ଦେହ ବି ଖରାପ ହବ।
ହଁ, ଦେହ ବି ବହୁତ ଖରାପ, ବେ, ସିଜନ ଚେଞ୍ଜ ହଉଛି ମାନେ ଦେହ ବି ଖରାପ।
ହୁଁ, ତାପରେ ଏଇ ଯୋଉ ବର୍ଷା ପାଗରେ ସବୁ, ଯେମତି ଯାହାର ବାତ-ଫାତ ଅଛି ସବୁ, ଆଣ୍ଠୁ ପେନ୍ ଏଇ ସବୁ ରୋଷେଇ ବସେଇକି ତାପରେ ବସିଥିଲିତ ମୁଁ, କହିଲି ଟିକେ କଥା ହେଇଯାଏ ଆଉ। ଆପଣଙ୍କ ପଟେ କଣ ଏମତି ଧାନ ଫାନ ସବୁ ଲଗେଇଲେଣି?
ହାଲୋ।
ଚାଷ ବାସ ଆରମ୍ଭ କଲେଣି?
ଆଉ କଣ କୁହନ୍ତୁ ଆପଣ?
ମୁଁ କହିଲି ଚାଷ ବାସ ଆରମ୍ଭ କଲେଣି?
ହଁ ଚାଷ ବାସ ଆରମ୍ଭ ହେଲାଣି।
ଉଁ ହୁଁ ଆଉ ଘରେବି ଲଗଉଚନ୍ତି ନା କଣ ପରିବା ଏମିତି?
ଏରା ବାବା କରୁଚନ୍ତି ଆଉ।
ଓହୋ।
ତମେ ଏବେ ରଥଯାତ୍ରା ଦେଖି ଯିବେ?
ଆପଣ ଆଡ଼େ?
ଆମର ତ ତାମାନେ ଚାଷ ବୁଣିବା ପାଇଁ ହେଲେ ଏଇ ଛାତ ଉପରେ ଶାଗ ପାଗ ଟିକେ ଲଗଉଚନ୍ତି ଆଉ। ହ, ମୁଁ କଇଲି ରଥଯାତ୍ରା ଦେଖି ଯିବେ? ହାଲୋ। ହାଲୋ। ମୁଁ କଇଲି ରଥଯାତ୍ରା ଦେଖି ଯିବେକି?
ହାଲୋ।
ଆଜ୍ଞା। ଏବେ ଆସିଲା ଭଏସ୍ ଆସିଲା?
ହିଲୋ।
ହାଲୋ।
ହଁ ଆପଣ କୁହନ୍ତୁ, ବେଳେ ବେଳେ ନେଟୱାର୍କ ପାଉନି ବୋଲି କଟି ଯାଉଚି ବୋଧେ।
ନା ନା କଟୁନିଯେ ମୁଁ କଇଲି କେତେବେଳେ କେମତି ଟିକେ ଭଏସ୍ କଟି କଟି ଯାଉଚି। ମୁଁ ଘରେ ଅଛି।
ହାଲୋ।
ଘରେ ଅଛି ଘରେ।
ଓହୋ।
ମୁଁ କହିଲେ ଏବର୍ଷ ରଥଯାତ୍ରା ଦେଖି ଯିବେକି? ହାଲୋ।
ହାଲୋ।
ଆଜ୍ଞା ଆପଣଙ୍କର ବୋଧେ ନେଟୱାର୍କ ପାଉନି?
ମ୍ୟାମ୍ ମୋରତ ପାଉଚି ମୁଁ ଅଛି ଘ ଛାତରେ।
ଓହୋ।
ଆଁ ଏବେ ଶୁବିଲା?
ଆଜ୍ଞା ଆଜ୍ଞା ଏବେ ଶୁଭୁଛିି ଭଲକିସେ।
ହଁ ହଁ।
ହେଲେ ଏବର୍ଷ ରଥ ଯାତ୍ରା ଦେଖି ଯିବେ? ମୁଁ କହିଲି ରଥଯାତ୍ରା ଦେଖି ଯିବେକି ପୁରୀ?
ନା ମ୍ୟାମ୍ ଯାଇନି ଆଉ ଆଁ ଜଗା ଡୋରି ନାଗିଲେ ସିନା ଯିବୁ ରଥଯାତ୍ରା ଦେଖି।
ହଁ। ଗ୍ରା ମାନେ ସାମ୍ନାରେ ହଉଥିବ ବୋଧେ ନା।
ହୁଁ ହଁ ଗାଁରେ ହୋଉଚି।
ହୁଁ ଏବେ ତ ସବୁ ଗାଁ ଗାଁରେ କିଛି ନାଇଁ ମୁଁ ରୋଷେଇ ବସେଇଛି ରୋଷେଇ ବସେଇଛି ପିଲାମାନେ ସବୁ ସ୍କୁଲ ଯାଇଛନ୍ତି। ଆଉ ଏମତି ବସିକିରି ଟିକେ ଟିଭି ଦେଖୁଥିଲୁ ଆଉ।
ହୁଁ ହୁଁ।
ମୁ ଆ କଲି ଏଥରକ ଆମର ଆଜି ଇଥିଲି ଆମେ ସ ଶୁକ୍ରବାର କରୁ ତ ମାଙ୍କର ଆଜି ବାରଟା ସା ତ ଆଜି କରିନି ରୁଟି କରିଛି ଆଉ ତାପରେ ଚଣା ଡାଲି ତରକାରୀ କରି
ହୁଁ ହୁଁ।
ତ ହେଇନି ବର୍ଷା ପାଗ ଟା ବି ଅଛି ନା ବର୍ଷା ବି ପକଉଚି। ପିଲାମାନେ ସବୁ ଉଦା ହେଇକି ଆସିବେ ପୁଣି ଭାତ ଖାଇବାକୁ ଖୋଜିବେ।
ହଁ। ତ ବର୍ଷା ପାଗ ହେଲେ ତ ଭାରି ସିଜିିନ ଚେଜେ ହେଲେ ଛୁଆ ପିଲାଙ୍କୁ ଜର ଆମ ମାନଙ୍କୁ ବି ଜର ହେଇଯାଉଚି।
ଜର ହେଇଯାଉଛି ତାପରେ ଏଇ ବର୍ଷ ର୍ଷା ହେଲା ବେଳକୁ ବିନ୍ଧା ବିନ୍ଧି ଟିକେ ଅଧିକା ନୁହଁ କି ଗୋଡ ହାତ ତ ସବୁ ବିନ୍ଧୁଚି। ଏଇ ବର୍ଷା ଦିନ ଆସିଲା ମାନେ ଏବେ ପୁରା ଦେହ ଖରାପ ଚାଲିଥିବ ବାନ୍ତି ଝାଡା ଖାଇବା ପିଇବାରେ ଟିକେ ମାନେ
ହୁଁ।
ହଜମ ହଉନଥିବ ତାପରେ ଏଇ ଯୋଉ ଆଁ ଡେଙ୍ଗୁ ମଶା ହଉଥିବ।
ହଁ। ବର୍ଷା ଟା ତ ଲାଗି ରହୁଛି ଆଉ ଖରା ଟିକେ ଦଉଛି ବର୍ଷା ହଉଛି ଖରା ଟିକେ ଦଉଛି ବର୍ଷା
ଆଜ୍ଞା।
କଣ କଲୁ
ହେଲେ ଏଇ ପାଗରେ ସବୁ ଗରମ ଗରମ ଖିଚୁଡି ଭା ତ ଭଲ ଲାଗିବ ନୁହଁ କି ମୁଁ କହିଲି ଏଇ ଯୋଉ ପାଗରେ ସବୁ ଖିଚୁଡି ଖାଇବାକୁ ଭଲ ଲାଗିବ ନା। ବର୍ଷା ହଉଥିବ ଖିଚିଡି ଡାଲମା ହେଲେ ଗରମ ଗରମ
ଟିକେ ଭଲ ଲାଗେ ହୁଁ।
ସନ୍ଧ୍ୟା ବେଳଜାରେ ହେଲେ ସବୁ ରଜରେ ମୁଁ କୁଆଡେ ତ ଯାଇନି ଆମର ଏଇଠି ସବୁ ମଲ ରେ ପାର୍କ ରେ ସବୁ ଦୋଳି ଲାଗିଥାଏ। ପିଲାମାନେ ସବୁ ଯାଇକି ତା ଦେରେ ଡାନ୍ସ ହେଲା ନାଚ ଗୀତ ସବୁ କମ୍ପିଟିସନ ହୋଉ ଥାଏନା ସେଉଡାରେ ସବୁ ଭାଗ ନ ପାର୍କ ରେ ତାପରେ ମଲ ରେ ମଲ ଗୁଲାକ ପାଖରେ ଅଛି।
ସେଇଠି ଥିବ ଗାଧୁଆରେ ଗାଧୁଆରେ। ଅଛି ହ୍ୟାଲୋ ହୁଁ।
ମୁଁ କହିଲି ଏମିତି ସବୁ ରଜ ପାଳନ କଲେ ଆଉ।
ଆ ରଜରେ ତାହେଲେ ଦୋଳି ଫୋଳି ଖେଳା ହେଲା।
ଆଜ୍ଞା କାହିଁକିନା ଆମର ଘରେ ସେମିତି ଜାଗା ନାହିଁ ନା।
ହଁ -ହଁ ଆପଣଙ୍କ ଗାଁ ରେ କଣ କଣ ହୁଏ?
ଆମର ପର୍ବ ଆମର ଗୋଟେ ହୁଏ ଛି ଆମର ଗାଁ ଟା ଯଉ ଠାକୁର ଯଉ ଅଁ ମାନେ ସବୁ ଗାଁ ର ସବୁ ଆମ ଗାଁ ରେ ଗୋଟେ ହିଁ ଠାକୁର ମାନେ ସବୁ କହନ୍ତି କି ଗାଁ ଦେବତା। ଗ୍ରାମ ଦେବତା ବାବାଢି ପୂଜା ପାଠ ବୋଲି ସେଟାକୁ ଠାକୁରଙ୍କର ନାଁ ହଉଚି ହେଲେ ଆଉ ଗୋଟେ ଅଛି ଆମର ନଦୀରେ ମାନେ ପାଣି ଇଏରେ ଭାସି ଆସିଥିଲେ ପ୍ରଭୁ ଶିବ ଠାକୁରଙ୍କର ଜଳେଶ୍ଵର ବାବା ବୋଲି ଗୋଟେ ସେଠି ମନ୍ଦିର ହେଇଚି ସେଠି ଅଛି। ବହୁତୁ ଇଏରେ ଆଉ ପୂଜା ପାଠ କରୁଚନ୍ତି ଆଉ। କିହିଲି ସବୁ ବହୁତ୍ ଶ୍ରଦ୍ଧା ରେ ପୂଜା ପାଠ କରୁଚନ୍ତି ଆଉ।
ଆଉ ଆପଣଙ୍କର ସେଠି କଉ ଦେବତା ଅଛନ୍ତି ଗ୍ରାମ ଦେବତା?
ଅଛନ୍ତି ଯଉ ତାରିଣୀ। ଆଉ ବୁଦ୍ଧେଶ୍ଵର ଏମିତି ସବୁ ଅଛନ୍ତି ଦେବତା।
ହୁଁ।
ଆପଣଙ୍କ କଣ ଅଛନ୍ତି ଆପଣଙ୍କ ଗାଁରେ?
ଅଛି ଆମର ମୋ ବାପା ଘରେ ଅଛନ୍ତି ମା ସନ୍ତୋଷୀ ତାଙ୍କର ମନ୍ଦିର ହେଇଚି। ତାପରେ ଶିବ ମନ୍ଦିର ଅଛି। ତାପରେ ମା ମଙ୍ଗଳାଙ୍କର ମନ୍ଦିର ଅଛି ମା କାଳୀଙ୍କର ମନ୍ଦିର ଅଛି ମାନେ ଏମ୍ ଏମିତି ସବୁ
ହଁ ବିଭିନ୍ନ ପ୍ରକାର ମନ୍ଦିର ଅଛନ୍ତି ଆଉ।
ଆଜ୍ଞା।
ହଁ।
ଠାକୁରଙ୍କର ଆଶୀର୍ବାଦ ହେଲେ ସିନା ଗାଁ ର ବି ହବ ଆଉ ସମସ୍ତଙ୍କର ମଙ୍ଗଳ ହବ ଆଉ।
ଆଜ୍ଞା।
ମୁଁ କହିଲି ଠାକୁରଙ୍କର ଆଶୀର୍ବାଦ ହେଲେ ହିଁ ଗାଁ ର ବି ଉ ଉତ୍ଥାନ ହବ ଆଉ ସବୁ ମଣି -ମଣି ଷଙ୍କର ବି ମଙ୍ଗଳ ହବ ବିପଦରୁୁ ରକ୍ଷା କରିବେ।
ଏଁ- ଯଉ-ଠା ଗାଁରେ ବି ମଙ୍ଗଳ ହବ।
ହୁଁ ଏଇ ଯେମିତି ଅଷ୍ଟମ୍ ପ୍ରହରୀ ହଉଚି
ହଁ ଅଷ୍ଟପହରୀ ଚବିଶ୍ ପହରୀ ଆଉ ମନ୍ଦିର ପୂଜାପୂଜି ବି ହୁଏ କୀର୍ତ୍ତନ ବିର୍ତ୍ତନ କରନ୍ତି। ସଂକ୍ରାନ୍ତିରେ -ହୁଁ।
ହଉ ତାହେଲେ ଠିକ୍ ଅଛି ରଖୁଚି ଆଉଥରେ ପରେ କେତେବେଳେ କଥା ହବା ଆଉ ଆଜ୍ଞା- ଆଜ୍ଞା ତାହଲେ ରଖୁଚି ଆଉ ଥରେ ପରେ କେତେବେଳେ କଥା ହବା ଆଜ୍ଞା।